କେତେବେଳେ କରୁଛନ୍ତି ଆ ରା
କେମିତି ଅଛନ୍ତି? ଇଏ ହଁ ନ ଶୋଇବା ପର୍ଯ୍ୟନ୍ତ ଆମର ଏଇ ଜିନିଷ ଅଛି ନା ଆମେ ନ ଶୋଇବା ପର୍ଯ୍ୟନ୍ତ କାହାକୁ ଶୁଭରାତ୍ରି କହୁନା। ଶୁଭରାତ୍ରି କହିଲା ଆମକୁ ଏମିତି ଲାଗେ ଯେମିତିକି ଆମେ ଶୋଇବାକୁ ଯାଉଛୁ।
ହଁ ନା ନା ମୁଁ ସେ କଥା କହିନି କିନ୍ତୁ ଆପଣଙ୍କୁ ମାନେ କି ଶୁଭରାତ୍ରି ବୋଲି କ କହିନି ଶୁଭରାତ୍ରୀ ହେବାକୁ
ହଁ ମୁଁ ସେଇ ଜିନିଷ ବୁଝିପାରିଲି ମୁଁ ସେଇଥିପାଇଁ ହିଁ ଆପଣଙ୍କୁ ଏଇ କଥାଟା କହିଲି ମୁଁ ଜାଣି ଛି ଆପଣ ଯାହା କହିଲେ ମତେ ସେଇ ଜିନିଷ ଟା ଶୁଭ ଯାଇଛି ଆପଣ କିଛି ଭୁଲ କହିନାହାନ୍ତି। ଓକେ ଆପଣଙ୍କର ଆଜି ଦିନ ଟା କେମିତି ଗଲା।
ଆଜି ମୋ ଦିନ ଟା ବହୁତ ଭଲ ଯାଇଛି ଆଜି ମତେ ମତେ ଭଲ ଲାଗିଲା ଆଜି ଅ। ଭଲ ଲାଗିଲା ଆଜି ମୋ ଦି ଦିନ ଟା ଭଲ ଲାଗିଲା।
ଆପଣ ମୋଠୁ କିଛି ମାନେ ଆପଣ ମୋଠୁ କିଛି। ଜାଣିବାକୁ ଚାହୁଁଛନ୍ତି ମାନେ କୋଉ ବିଷୟରେ କି ଆପଣ ମୋଠୁ କିଛି। ପ୍ରଶ୍ନ କରିବାକୁ ଚାହୁଁଛନ୍ତି ମତେ।
ଆପଣଙ୍କୁ? ଆପଣଙ୍କୁ ମୁଁ ଗୋଟେ କୋଶ୍ଚିନ୍ ମାନେ ଗୋଟେ ପ୍ରଶ୍ନ କରିବାକୁ।
ଆପଣ କଲା ପରେ ମୁଁ ବି ଚାହିଁବି ନା ମୁଁ ବି ଆପଣଙ୍କୁ ପ୍ରଶ୍ନ କରିବା ପାଇଁ। ତ ଆ ଆପଣ ହିଁ ଫାଷ୍ଟ ଆପଣ ପ୍ରଥମେ କରନ୍ତୁ।
ହଁ ନିଶ୍ଚୟ ନିଶ୍ଚୟ ତ ମାନେ କି। ଉଁ। ତ ଗୋଟେ ଭଲ ମଣିଷ ହେବା ପାଇଁ କି ଗୋଟେ। ଗୋଟେ ଭଲ ପୁଅ ହେବା ପାଇଁ ଗୋଟେ ଆଦର୍ଶ ମାନେ କି ପୁଅ କି ଝିଅ ହେବା ପାଇଁ। କୋଉ କୋଉ ଗୁଣ ମାନେ କି ରହିବା ବହୁତ ଜରୁରୀ ବହୁତ ଆବଶ୍ୟକତା ରହିଥାଏ? ହୁଁ କୋଉ କେତୋଟି ଗୁଣ। ହଁ ହାଲୋ କୋଉ କେତଟି ଗୁଣ ବହୁତ ମାନେ କି ସେଟା ରହିବାର କଥା ବହୁତ ଜରୁରୀ ସେଇଟା। ଭଲ ମଣିଷ ହେବା ପାଇଁ। ଗୋଟେ ଭଲ ସ୍ଵାମୀ ବି ହେଇପାରେ ହଁ ଗୋଟେ ଭଲ ପୁଅ, କି ଭଲ ଗୋଟେ ଝିଅ କି ସମସ ସ୍ତ ଙ୍କ ଦୃଷ୍ଟିରୁ ଗୋଟେ ଭଲ ମଣିଷ ହେବା ପାଇଁ କୋଉ କୋଉ ଗୁଣ ରହିବା। ବହୁତ ଜରୁରି।
ଗଟେ ମୋ ହିସାବରେ ତ ଗୋଟେ ଭଲ ମଣିଷ ହିଁ ଭଲ ପୁଅଟେ ହେଇପାରେ। ଆଉ ଗୋଟେ ଭଲ ସ୍ଵାମୀ ବି ହେଇପାରେ ଗୋଟେ ଭଲ ସ୍ଵାମୀ କେବେ ଭଲ ପୁଅ ହେଇପାରେ ନି। କି ଭଲ ମଣିଷ ହେଇପାରେନି ତ ଗୋଟେ ଭଲ ମଣିଷ ହିଁ ସବୁ ହେଇପାରେ। ଆଉ ପ୍ରଥମେ ଦେଖନ୍ତୁ ପ୍ରଥମେ ତ ଫାଷ୍ଟ ଗୋଟେ ସଚୋଟ ମଣିଷ ହବା ଦରକାର। ଜୀବନରେ ଏଇଟା ତ ବହୁତ। ଗୁରୁତ୍ୱପୂର୍ଣ୍ଣ ରଖେ ଯେମତି ଉଁ କି ଫାଷ୍ଟ ରେ ଗୋଟେ। ଉଁ ଭଲ ସଚୋଟ ମଣିଷ ହେବେ ଆଉ ତା ସହିତ ଗୋଟେ ଦାୟି ତ୍ବ ବାନ ହବା ଦରକାର। ଗୋଟେ ଦାୟିତ୍ୱବାନ ଗୋଟେ ଉ ଏଇ ଜିନିଷ ଯଦି ନ ର ଖିଲେ କୌଣସି ଜିନିଷରେ ବି ଆପଣ। କିଛି ବି ହେଇପାରିବେନି ମାନେ ଗୋଟେ ଭଲ ପୁଅ ହେଇପାରିବେନି କି ଭଲ ଭାଇ ନାଇଁ କି ଗୋଟେ ଭଲ ସ୍ଵାମୀ ନାଇଁ। କି କିଛି ବି ନୁହଁ। ଦାୟିତ୍ୱବାନ ହବା ଜ-ଜରୁରୀ ଆପଣଙ୍କ ମନରେ ସବୁବେଳେ ଏଇ ଜିନିଷ ରହିବା ଦରକାର ଯେ ମ କାହା ପ୍ରତି କୋଉ ଦାୟିତ୍ୱ ଟା ଅଛି ମତେ ସେଇ ଦାୟିତ୍ୱ ତୁଲେଇବାର ଅଛି। ସେଇ ଜିନିଷ ଯେତେବେଳେ ଆପଣ ସେଇ ଦାୟିତ୍ଵ ଟା ରଖିବେ ନା ଦେଖିବେ। ଆପଣଙ୍କୁ ଆପଣଙ୍କ ପରିବାର ବି। ଉଁ ବହୁତ ମହତ୍ତ୍ଵ ରଖିବ ଯେ ନାଇଁ ତା ଦାୟିତ୍ଵ ଏଇ ଜିନିଷ ସବୁବେଳେ ଆପଣଙ୍କୁ ଖୋଜ ଆଉ ଆପଣ ଯଦି ଆପଣଙ୍କ ଦାୟିତ୍ଵ ତୁଲେଇବେନି। ଆପଣ ସେଇ ଘରେ ନଥିଲେ ବି କାହାକୁ ଖାତିର ପଡିବନି ଯେ ଥାଉ ସିଏ ଥିଲେ କଣ କରିଥାନ୍ତା। ସେ କଣ କରିବ ସେ ତ ଥିଲେ ଏମିତି ବେକାର ଥାନ୍ତା ସେଇଥିପାଇଁ ତା ସହିତ ଦେଖ ଦେଖନ୍ତୁ ବାପା ମା ଆଉ ବଡ ମାନଙ୍କୁ ଫାର୍ଷ୍ଟ କଥା ହେଲା ସନ୍ମାନ୍ କରିବାର ତ ବହୁ ଜରୁରୀ ତାପରେ ଛୋଟ ମାନଙ୍କୁ ବି ଭଲ ସ୍ନେହ କରିବା ଦରକାର ବୁବେଳେ। ପ୍ରଥମ କଥା ହେଲା ବାପା ମା ଙ୍କ ଆଗରେ ସବୁବେଳେ ସତ କହିବା ଦରକାର। ଆଉ ସତ କୁ ଭୁଲ ଭୁଲ ମଣିଷ ଜୀବନ ମାତ୍ରେକେ ଭୁଲ ହୁଏ। ତ କିଛି ବି ଯଦି ଭୁଲ ହେଇଛି ସତ କୁ ଆମେ ବାପା ମା କାହା ଆଗରେ ଆମେ କହିପାରିବାନି ଠିକ ଅଛି ଆମ ବା ବାପା ମା ଆଗେରେ କହିକି ସେ ସ ସତ ଟାକୁ ଯଦି କହିଲା ପରେ ସତ କୁ ସ୍ବୀକାର କରିକି ଆମେ ଭୁଲ କୁ ସୁଧାରି ପାରିବା।
ହୁଁ ହୁଁ ହୁଁ ସେଇଟା ସତ କଥା।
ପଛରେ କାହିଁକି ମଣିଷ ମାତ୍ରେକେ ଭୁଲୁ ଏବେ ଏମି ତିଆ କୌଣସି ମଣିଷ ନ ଥେ ଯେ ଯୋଉମାନେ କି ଭୁଲ କରେନି ମୁଁ କେବେ ବି ଭୁଲ କରେନି କହିପାରିବନି। ଯେକୌଣସି ସାଧୁ ନାହିଁ ସନ୍ଥ ନାହିଁ ସମସ୍ତେ ଜୀବନରେ କିଛି ନା କିଛି ଭୁଲ କରି ମାତ୍ରେକେ ହିଁ ଭୁଲ କରିଥାଏ ତ ସେଇ ଜିନିଷ ଯେତେବେଳେ ଆମେ କି କିଛି ଭୁଲ କରୁ ସେ ଜିନିଷଟାକୁ ଆମେ ଯଦି ବାପା ମା ଆଗେରେ କହିଦବା ସ୍ଵି କାର ଉପରେ କରିଦବା ବାପା ମା ବୋଲି କି ନୁହଁ ଗୋଟେ ପାଠ ପଢା ସମୟରେ ଶିକ୍ଷକ ହୁଅନ୍ତୁ। ଗୋଟେ କାର୍ଯ୍ୟ କୁ ଆମେ ଯଦି ଗୋଟେ କର୍ମ କ୍ଷେତ୍ର ରେ ଆମ ଉପରେ ଯିଏ ଅଛନ୍ତି ଅଧିକାରୀ। ସେମାନେ ହୁଅନ୍ତୁ ଆମେ ଯଦି କିଛି ଭୁଲ କଲେ। ସେଇ ଜାଗାରେ ଯେତେବେଳେ ଆମେ ସତ କଥା କହିଦବା କି ଗୋଟେ ସ୍ଵାମୀ ସ୍ତ୍ରୀଙ୍କ କଥା କୁହନ୍ତୁ ଆପଣ ସ ସ୍ଵାମୀ ହିସାବରେ କିଛି ବି ଯଦି ଭୁଲ କଲେ ସ୍ତ୍ରୀ ଯଦି କିଛି କାହା। ଦ୍ଵାରା ଜାଣିବା ପୂର୍ବରୁ ଆପଣ ଯଦି ସ୍ତ୍ରୀ କୁ ଆସିକି ନିଜେ ସେ କଥା ଟା ଜଣେଇଦେବେ ସତ ଟାକୁ ସ୍ବୀକାର କରିଦେବେ ନା। ସେତେବେଳେ ଆପଣ ଗୋଟେ ଉପଯୁକ୍ତ ସ୍ଵାମୀ ହେଇଯିବେ। ତା ଆଗରେ ସେ ସେଇ ଭୁଲ ଟାକୁ ଦେଖିବନି ସେ ଦେଖିବ ଯେ ମୋ ସ୍ଵାମୀ ମୋ ଉପରେ ଭରସା ବିଶ୍ଵାସ କରିକି ମତେ ସତ କଥା ଟା ଆସିକି କହିଲା। ଗୋଟେ ମିଛ କଥା ହିଁ ଗୋଟେ ସମ୍ପର୍କ ଟାକୁ ଖରାପ କରେଇଥାଏ। ଆପଣ ଯେତେ ଭଲ ସ୍ଵାମୀ ଥାଉଁ ଥାନ୍ତୁ ଆପଣ ତାର ଯେତେ ଯତ୍ନ ନେ ଥାନ୍ତୁ ଯାହା କରିଥାନ୍ତୁ ଏପଟେ ତାକୁ ଗୋଟେ କଥା ଯଦି ଲୁଚେଇ ଥିବେ ସେଇ ଜିନିଷ ଟା ହିଁ ସବୁଦିନ ପାଇଁ ରହିଯିବ ଦେଖିବେ। ତ ଏଇ ଜିନିଷ କୁ ବି ସବୁବେଳେ ଗୁରୁତ୍ବ ଦେବେ।
ସେଇଟା ହଁ ସେଇଟା ଯଦି ସେ ହଁ ନିଜ ତରଫରୁ ଯଦି କହିଦେଲା। ତାହେଲେ ତାକୁ ଖୁସି ଲାଗିବ ତା ସ୍ତ୍ରୀ କୁ ଯଦି ସେ ଯଦି ନିଜେ ନ କହିକି ଅନ୍ୟ କାହା ତରଫରୁ ଶୁଣିଲା। ସେ ବହୁତ ତାକୁ ଖରାପ ଲାଗେ।
ତ ହେଇଯାଏ ମାନେ ଆପଣ ସେତିକି ବଡ ଭୁଲ କରି ନଥିବେ କିନ୍ତୁ ସେଇ କଷ୍ଟ ଟା ଅଧିକ କଷ୍ ଷ୍ଟ ଦିଏ। ଆଉ ତା ସହିତ ଦେଖନ୍ତୁ, ପ୍ର ପ୍ରଥମ କଥା ହେଲା ସମସ୍ତଙ୍କ ସହିତ ଭଦ୍ର ସହ ବି ବ୍ୟବହାର କରିବା ଦରକାର। ଗୋଟେ ବାପା, ମା ଆମେ ଭାବୁଛେ ହଁ ସେ ମ ଅନ ମାନେ ମୁଁ ତାକୁ ଚିହ୍ନନି କିଛି ନାହିଁ, ମୁଁ ତା ଆଗରେ ଖରାପ ବ୍ୟବହାର କରିଦେଲି ଛାଡ ଗଲା। କିନ୍ତୁ ଆମେ ଜାଣିନ ଥାଉ କୋଉଠି ନା କୋଉଠି ଏମିତି ଗୋଟେ ସମୟ ଆସିବ ତା ସହିତ ଆମ ବାପା ମାଙ୍କ ସହ ବାପା, ମା ଙ୍କ ଜରିଆରେ ଚିହ୍ନ ଚିହ୍ନା ହେଇଯାଉ କି ଆଉ କାହା ଥ୍ରୋ ରେ ବି ଚିହ୍ନା ହେଇଯିବା ସେଇ ସମୟରେ ଠିକ ବୁଝିପାରବା ଯେ ଏ ହେ ମୁଁ ତାକୁ ସେଇଦିନ ଏମତି ଅପମାନ କରି ଦେଇଥିଲି। ତ ସେଇଥିପାଇଁ କେବେ ବିି କେବେ ବି ନିଜ ପର ଖାଲି ପରିବାର ଲୋକ ବୋଲିକି ନୁହଁ ଯାହାକୁ ନ ଚିହ୍ନି ଥିଲେ ବି ମଧ୍ୟ କେବେବି ଅଭଦ୍ରାମି କରିବେ ନାହିଁ। ଇଏ ଗୋଟେ ହେଲା, ପ୍ର କତ ଗୋଟେ ଭଦ୍ରାମି ମଣିଷର ମତେ ଲାଗେ ଗୋଟେ ଚିହ୍ନଟ ଆମେ ଯେତେବେଳେ ଜଣଙ୍କୁ ଦେ ଖୁ ଆମ ଯେତେବେଳେ ଜଣଙ୍କୁ ଦେଖୁ ଜାଣୁ ଆମେ ନର୍ମାଲି ଆମେ କାହାକୁ ଯଦି କିଛି ଗୋଟେ ବାହାଘର ପ୍ରସ୍ତାବ ନେଇକି ଗଲେ ଖାଲି ଆମେ ସେଇ ପରିବାରଟାକୁ ପ ଚାରୁନୁ ମୁଁ ପୁରା ଗାଁ ରେ ପଚାରିବାକୁ ଚେଷ୍ଟା କରୁଚି ପିଲାଟା କେମିତି? ପିଲା ବିଷୟରେ କିଛି ଜାଣିଛନ୍ତି, ସେ ପିଲା ଘରେ କେମିତି କେହି ଦେଖିଛନ୍ତି କି? ନାଇଁ କିନ୍ତୁ ବାହାରୁ ହିଁ ପିଲାକୁ ଦେ ଖିକି ସମସ୍ତେ ଜଜ୍ କରିଦେଇଥାନ୍ତି, ହଁ ପିଲାଟା ଏମିତି ସମସ୍ତଙ୍କୁ ଦେଖିଲେ ଏମିତି ସମ୍ମାନ କରେ। ବହୁତ ଭଦ୍ରର ସହିତ କଥା ହୁଏ। ସମ ସ୍ତଙ୍କୁ ବହୁତ ସମ୍ମାନ କରେ ତ ଏଇ ଜିନିଷଟା କୁ ବି ଆପଣଙ୍କୁ ଜଗିବାକୁ ପଡିବ। ତ ମୋ ମତରେ ଗୋଟେ ଭଲ ମଣିଷଟା ହିଁ ଗୋଟେ ଭଲ ପୁଅ ହେଇପାରିବ, ଗୋଟେ ଭଲ ସ୍ଵାମୀ ବି ହେଇପାରିବ। ଆଉ ଗୋଟେ ଭଲ ଭାଇ ବି ହେଇପାରିବ।
ବହୁତ ସୁନ୍ଦର ଭାବରେ ଏତେ ସୁନ୍ଦର ଭାବରେ ମାନେ କି ଏକ୍ସପ୍ଲାନେସନ ଆ ସରି ମାନେ କି ବାଖ୍ୟା କରୁଛନ୍ତି, ମୁଁ ସତରେ ମୁଁ କାହାଠୁ ଶୁଣୁଛି ମୁଁ ନିଜେ ବିଶ୍ଵାସ କରିପାରୁନି। ନା ନା ନା ମୁଁ ସତ କଥା କହୁଛି ଆପ ଆପଣଙ୍କର ଯୋଉ କହିବା ଶ ମାନେ କି ଶୈଳୀଟା ମୋତେ ବହୁତ
ଆରେ ଆରେ ଆପଣ ତ ମତେ ଆହୁରି ହିଁ କିଛି କହିବା ପାଇଁ ଇଚ୍ଛା ଇଏ କରିଦଉଛନ୍ତି। ଥାଇଙ୍କି ଧନ୍ୟବାଦ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଆଉ ଏମିତି ବି ଥାଏ ନା ଆମେ କିଛି କଷ୍ଟ କଲେ କି କେହି ବି ଯଦି ସେଇ ଜାଗାରେ ଆମକୁ କିଛି ଭଲ ବୋଲିକି କହିଥିଲେ ବି ଆମର ଇଚ୍ଛା ଯୋଉ ଇଚ୍ଛାଟା ମରି ଯାଇଥାଏ, କଷ୍ଟ ହଉଥାଏ ଯୋଉ କ୍ଳାନ୍ତ ଅନୁଭବ ହୋଇଥାଏ ସେଇ ଜିନଷ ବି ଚାଲିଯାଏ, ସେଇ ସମୟରେ ଖୁସି ଲାଗେ। ଯେ ହଁ ମୋ କଥାଟା କିଛି ଜଣଙ୍କୁ ଖୁସି ଦଉଚି। ଧନ୍ୟବାଦ। ଆପଣଙ୍କ କଥା ପାଇଁ ବି ମତେ ବି ଭଲ ଲାଗିଲା। ଆପଣ ବି ଯଦି ଏଇ ଜିନଷ ଟା ମତେ କହିନଥାନ୍ତେ ମୁଁ ବି ଜାଣିି ପାରିନଥାନ୍ତି ମୁଁ ବି ଆଗକୁ ଆହୁରି ଚେଷ୍ଟା କରିବି ଯେ ଭଲ କରିଆ ପାଇଁ।
ବହୁତ ମତେ ଖୁସି ଲାଗୁଚି ଯେ ଏତେ ମାନେ କି ମ୍ୟାଚୋର। ଛନ୍ତି ପରିପକ୍ୱ ଗୋଟେ ମଣିଷଙ୍କ ସହିତ ମୁଁ କଥା ହଉଛି ଆଉ ବହୁତ କିଛି ଭଲ ବିଷୟ ମୁଁ ନିଜେ ଶିଖିବାକୁ ମିଳୁଛି ମତେ।
ଏଇ ଏ କିଛି କହି ଦଉଛନ୍ତି ଆପଣ ବି ବହୁତ ଭଲ ସୁନ୍ଦର ସେ ଗୋଟେ କଥାକୁ ବାଖ୍ୟା କରୁଛନ୍ତି କାହିଁକି ଗୋଟେ ଭଲ ପୁଅ ହବ ନାଇଁ ଶୁଣନ୍ତୁ, ଗୋଟେ କଥା ଥାଏ ନା ଜଣେ ଏମତି କ ବା ପାଇଁ ଠିକ ଅଛି ଏମିତି କଥା କହିଦବ ଆପଣଙ୍କୁ ଲାଗି ହଁ ହଁ ଠିକ ଅଛି କିନ୍ତୁ ଯିଏ ହୃଦୟରୁ କୁହେ ସେଇ କଥା ଟା ପ୍ରକୃତରେ ଆପଣ ନ ବନେଇକି କହି ଜାଣିଲେ ବି କଥା ଟା ସୁନ୍ଦର ଲାଗେ। ତ ସେଇ ଜିନିଷଟା ଆପଣ ବି ସେମିତି ଯୋଉ ଆପଣ ବି ଯୋଉ କଥାଟା ଯୋଉ କୁହନ୍ତି ଗୋଟେ ପୁଅ ହିସାବରେ ଗୋଟେ ବାପା ମାଙ୍କୁ ନେଇକି ଆପଣଙ୍କର ଯୋଉ ଦାୟିତ୍ଵ ଅଛି ଏଇ ଜିନିଷ ଗୋଟେ ଭାଇ ହିସାବରେ ଆପଣଙ୍କର ଯୋଉ ଦାୟିତ୍ଵ ଅଛି ଗୋଟେ ଯାହାବି ଆପଣ ଯୋଉ କୁହନ୍ତି ଆପଣ ବି ବହୁତ ସୁନ୍ଦର କୁହନ୍ତି ଏଇ ମନୋଭାବ ବି ଯଦି ସବୁ ପୁଅଙ୍କ ଭିତରେ ରହିବ ତ ମାନେ ଝିଅ ମାନେ ବି ନିଜକୁ ନିଜ ଯେ କେତେବେଳେ ବି ସେଇ ଯୋଉ ଭୟ ମନରେ ରୁହେ ଆମକୁ ବାହାରକୁ ଗଲେ ସେ ଭୟ ବି ଆସିବନି ସବୁବେଳେ ଆମେ
ମାନେ କି ସବୁବେଳେ ସବୁ ମାନେ କି ସମସ୍ତଙ୍କ ସହିତ ସମ୍ପର୍କ ବି ବହୁତ ବଢିଆ ରହିଯିବ ଏମ ସମସ୍ତଙ୍କର ମନୋଭାବନା ଏମିତି ରହିବାର ଅଛି ହଁ ଆଉ ବହୁତ ଖୁସି ଲାଗୁଛି ଆପଣଙ୍କର ଯୋଉ ଥଟ୍ ମାନେ କି ଯୋଉ ମନର ଭାବନା ମୁଁ ଆକ୍ଚୁଲି ମାନେ ସତରେ ଏଇଟା ସତରେ ନ୍ୟାଚୁରାଲି ମାନେ କି ପ୍ରାକୃତିକ ବିଷୟରେ ଆପଣ କଥା ହଉଛନ୍ତି। ପୁରା ଯୋଉଟା କି ସତ ବିଷୟ ମାନେ କି ସତ କଥା ହି
ସତକଥା ହେଲେ ମିଛ ଆମେ କେମିତି ପ୍ରକାଶ କରିବାକୁ କୁହନ୍ତୁ ଗୋଟେ ଜିନଷ ଆମ ଆମ ଜୀବନରେ ଯାହା ଘଟିଛି ଆମେ ଯାହା ସବୁ ସମ୍ମୁଖୀନ କରୁଛେ ଆମେ ସମ୍ମୁଖୀନ ନ କରୁଥିଲେ ବି ଦେଖିବେ ଆମେ ଛୋଟ ରୁ ବଡ ହେଲେ ମାନେ ଆମ ଜୀବନରେ ବହୁତ ସାରା ସାଙ୍ଗସାଥି ଆସନ୍ତି। ସେମାନଙ୍କ ଜୀବନରେ ବି ବହୁତ କିଛି ଘଟିଥାଏ ହୁଏତ ହେଇପାରେ ଆମ ଜୀବନରେ ସେ ସବୁ ଘଟିନି କିନ୍ତୁ ସାଙ୍ଗସାଥି ମାନଙ୍କ ଜୀବନ ରେ ଘଟିଥାଏ ତ ସବୁ ଜିନିଷ ଯେତେବେଳେ ଆମେ ଦେଖ ଖୁ ନା ସବୁଠାରୁ କିଛି ନା କିଛି ଶିଖିବାକୁ ମିଳେ ଆମକୁ
ନିଶ୍ଚୟ ନିଶ୍ଚୟ।
ବିଦ୍ୟାଳୟ କି ଗୋଟେ କଲେଜ ରୁ ହିଁ ଶିଖିବା ପାଇଁ ମିଳେନି ଆମକୁ ପ୍ରତି ଜାଗା ରୁ କିଛି ନା କିଛି ଶିଖିବା ମିଳେ ଆମ ଉପରେ ନିର୍ଭର କରେ ଯେ ଆମେ ତା ପାଖରୁ କଣ ଶିଖୁଛୁ। ଆମେ ଜଣଙ୍କ ସହିତ ଗୋଟେ ମିନିଟ୍ ଗୋଟେ ମିନିଟ୍ ର ସମୟ କଥା ତାହେଲେ ବି ମଧ୍ୟ କିଛି ନା କିଛି ସେ ଜାଗାରେ ଶିଖିବାର ଜିନିଷ ଥିବ। କିନ୍ତୁ ଆମେ ତାଠୁ କଣ ଶୁଣିଲୁ କଣ ଜାଣିଲୁ ସେ ଜିନିଷ ଆମେ କଣଟା ତାଠୁ ଶିଖିଲୁ ସେ ଜିନିଷ ଆମ ଉପରେ ହିଁ ନିର୍ଭର କରୁଛି ଆଉ ଆମେ ଯଦି ହଁ କହିଲା ତ କହିଲା ଆମେ ଯଦି ସେ ଜିନିଷ ମନକୁ ନେବାନି ଜାଣିବାନି ତ ଆମକୁ କୌଣସି ଜିନିଷ ବି ଭଲ ଲାଗିବନି ବିରକ୍ତିଆ ଲାଗିବ ଆପଣ ସବୁ ଜିନିଷ ଶୁଣୁଛନ୍ତି ନା ମନ ଦେଇକି ତ ଆପଣଙ୍କୁ ସେଇ ଜିନିଷ ଟା ଭଲ ଲାଗୁଛି ଆଉ ଧନ୍ୟବାଦ ଆପଣ ଏତେ ସାରା ମୋ କଥା
ନାଇଁ ନାଇଁ ମୁଁ ହୃଦୟରେ ସହିତ ଆପଣଙ୍କୁ ଭଲ ପା ଉଛି କାହିଁକି ନା ଆପଣ କଥା ଶୁଣେ ହିଁ ଭଲ ଲାଗୁଛି ମୁଁ ହୃଦୟ ସହିତ ସେଟାକୁ ମୁଁ ଅନୁଭବ କରୁଛି ନା କାହିଁକି ସେଇଟା ଆମର ଜୀବନକୁ ନେଇକି ରେ ସେଇଟା ପୁରା ଜଡ଼ିତ ହେଇକି ଅଛି ଯୋଉ ଯୋଉ କଥା ଆପଣ କହୁଛନ୍ତି ପୁରା ସତରେ ମାନେ କି ଆମ ଜୀବନରେ ଆମେ ଏକ୍ସପେରିଏନସ୍ ଅନୁଭୂତି କରୁଛୁ ସେଇଟା ଅନୁଭବ କରୁଛ ଆଉ ଭଲ କଥା ହିଁ କହୁଛନ୍ତି ତ ମତେ ବହୁତ ଖୁସି ଲାଗୁଛି ତ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ଏତେ ସୁନ୍ଦର ବିଷୟ ସତ ମୁଁ କହୁଛି ବହୁତ କିଛି ବିଷୟ ଶିଖିବାକୁ ମିଳିଲା ମୁଁ
ଧନ୍ୟବାଦ ଆପଣ ବି ବହୁତ ସୁନ୍ଦର ସୁନ୍ଦର କଥା କହିଲେ ମତେ ବି ଲାଗିଲା ଯେ ହଁ କାହିଁକି ମୋର ଗୋଟେ ଛୋଟ ଭାଇ ସହିତ ମତେ ପିଲାବେ ହଁ ଗୋଟେ କି ଗୋଟେ ବଡ ଗୋଟେ ଭାଇମାନଙ୍କ ସହ କଥା ହେଲେ ଯେମିତି ତାଙ୍କର ବି କିଛି ଶିଖିବା ପାଇଁ ମିଳେ ଜାଣିବା ପାଇଁ ମିଳେ ଆପଣଙ୍କରୁ ବି ସେମିତି ଜାଣିବା ପାଇଁ ମିଳିଳା।
ହୁଁ ବହୁତ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ।